କଣ କରୁଛନ୍ତି?
ଏଇଠି ବସିଛି ଆଉ।
ହଁ ହଁ ଦେହ ଭଲ ଅଛି?
ହଁ ଭଲ ଅଛି ଆପଣଙ୍କର?
ହଁ ମୋ ଦେହ ବି ଭଲ ଅଛି। ଆପଣଙ୍କ ଏଡେ ପାଗ କେମତି ମାନେ ବର୍ଷା ହଉଛି ନା ଭଲ ଭଲ ପାଗ ଦେଇଛି?
ନାଇଁ ଜୋର ସେ ବର୍ଷା ହଉଛି।
ଆଛା ଆମ ଆଡେ ବି। ଆଉ ଏଇ ବର୍ଷା ରେ ଆପଣ କେମିତି ପୁଣି ଆପଣ ମାନେ ଯାଉଛନ୍ତି ନା ନାଇଁ ପୁରୀ ନା ଗାଁରେ ଅପ୍ ଆପଣ ରଥଯାତ୍ରା ପାଳୁଛନ୍ତି?
ନାଇଁ ଆମ ଗାଁ ରେ ରଥଯାତ୍ରା ଆମେ ପାଳୁଛୁ।
ପୁରୀ କେବେ ଯାଇଛନ୍ତି ରଥଯାତ୍ରାରେ ନା ଅନ୍ୟ ଟାଇମରେ ଯାଇଛନ୍ତି?
ଅନ୍ୟ ଟାଇମ୍ ରେ ଯାଇଥିଲି।
ରଥଯାତ୍ରାରେ କେବେ ଡୋରି ଲାଗିନି।
ନାହିଁ ଲାଗିନି।
ଆଚ୍ଛା।
ହଁ। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୋ ଘରେ ବାପା, ମା, ଭାଇ, ମୁଁ ବଡ ଦିଦିଙ୍କ ମ୍ୟାରେଜ ହେଇଯାଇଛି। ଆମେ ଏବେ ଚାରି ଜଣ ଘରେ ଅଛୁ। ଆପଣଙ୍କ ଘରେ?
ଆମ ଘରେ ବାବା, ବୋଉ, ଭାଇ। ଦାଦା, ଖୁଡି, ଜେଜେମା ସମସ୍ତେ ଅଛନ୍ତି ଆଉ।
ଆଛା ଆପଣ କଣ ଖାଇଥିଲେ ଆଜି?
ମୁ ଖାଇଥିଲି ଭାତ, ଡାଲି ଆଉ ବେସନ ତରକାରୀ, ପାମ୍ପଡ଼।
ଆଛା।
ଆପଣ?
ମୁଁ ଖାଇଥିଲି ଆଜି ଭାତ, ମିକସ ଭିଜ ମିକ୍ସଚର ତରକାରୀ ଆଉ ସନ୍ତୁଳା।
ଓହୋ।
। ଆଚ୍ଛା ଆପଣଙ୍କ ଗାଁ ରେ ସବୁ କଣ ସବୁ ଅଛି ମାନେ ଆପଣଙ୍କ ଗାଁ ବିଷୟରେ କିଛି କୁହନ୍ତୁ? ମାନେ ମନ୍ଦିର କେମିତି କଣ ସବୁ କୋଉ କୋଉ ମନ୍ଦିର ଅଛି? କଣ ସବୁ ଭଲ ଲାଗେ ଆପଣଙ୍କ ଗାଁ ରେ?
ଆମ ଗାଁ ରେ ଶିବ ମନ୍ଦିର ଅଛି, ମଙ୍ଗଳା ମନ୍ଦିର ଅଛି ଆଉ ଆଉ ଚଣ୍ଡୀ ମନ୍ଦିର ଅଛି, ଶନି ମନ୍ଦିର ବି ଅଛି, ଆଉ ଆମର ଏଠି ଜାଗ ଘରେ ବହୁତ ଭଲ ସେ ଶିବ ମନ୍ଦିର ଏଠି ହୁଏ।
ଆଛା।
ଡେକୋରେଟ ବଢିଆ ସେ ବି ହୁଏ ଆଉ ଯୋଉମାନେ ଦୀପ ଜାଳନ୍ତି। ସେମାନେ ବି ଆସନ୍ତି ବହୁତ ଲୋକ ଆଉ ଆଉ ଯୋଉମାନେ ବି ଝିଅ ମାନେ ନୂଆ କି ଯୋଉମାନେ ବାହାରି ଯାଇଥାନ୍ତି। ଏବଂ ଯୋଉମାନେ ପୁରୁଣା ବି ବାହାଇଥାନ୍ତି ସେମାନେ ବି ଘରକୁ ଆସିଥାନ୍ତି। ଏମିତି ଆଉ ଆଉ ମହାଦୀପ ବି ଉଠେ ଆମର। ରାତି ଦିଟା ତିନିଟା ବେଳକୁ ଆଉ ବହୁତ ସାରା ଦୋକାନ ବି ପଡେ। ଏମୀତି ଭଲସ ହୁଏ ଆଉ।
ଆଛା ଆପଣ ଜାଗର କରନ୍ତି?
ନାଇ ମୁଁ କରେନି।
ଆଚ୍ଛା ଖାଲି ବୁଲନ୍ତି ତ।
ହଁ ବୁଲେ ଆଉ ଖାଏ।
ଭଲ କଥା। ଆଉ ଆପଣ ଏବେ ତ ଗଲେ ରଜ, କେମିତି ସେଲିବ୍ରେସନ କଲେ ରଜକୁ?
ଆମର ସେଇ ଶିବ ସେଇ ଶିବ ମନ୍ଦିର ଟି ଆମର ରଜ ମହୋତ୍ସବ ହୋଇଥିଲା ଆଉ ଆମର ଏଠି କ୍ଲବ ପିଲାମାନେ ମିଶିକି ଭଲସେ ଡେକୋରେଟ ବି କରିଥିଲେ ବହୁତ ସାରା ଦୋଳି ବଢିଥିଲା ଆଉ-ଉ-ଉ-ଉ ଝିଅ ବୋଉ ମାନେ ବି ଯାଇକି ଦୋଳି ଖେଳିଥିଲେ ଆଉ ସବୁଠୁ ଭଲ ହେଇଥିଲା କି ସେଠି-ଇ-ଇ-ଇ ଉମ୍-ମ୍-ମ୍ ପୁଚି, କବାଡି, ମ୍ୟୁଜିକ ଚେୟାର। ଏମିତି ସବୁ ଉ ଖେଳ ବି ରହିଥିଲା। ଛୋଟ ପିଲା ମାନଙ୍କ ପାଇଁ ହୋଳା ହୋଳି ବି ଗୋଟେ ରହିଥିଲା ଇଭେଣ୍ଟ ରହିଥିଲା। ସମସ୍ତେ ବି ଭାଗ ନେଇଥିଲେ ପ୍ରାଇଜ୍ ବି ମିଳିଥିଲା। ଆଉ ଆମର ଏଠି ଯୋଉ ଗାଁ ରେ ଯୋଉ କଲେଜ ଅଛି ସେଠି-ଇ-ଇ-ଇ ଯିଏ ଟପର ଏବ ବର୍ଷ ହେଇଥିଲା ଏବ ବର୍ଷ ବୋଲେ କଣ ଯୋଉ ବର୍ଷଠୁ ହେଲାଣି-ଇ-ଇ-ଇ ମହୋ ଉତ୍ସବ ହେଲାଣି। ଆମ ଗାଁ କଲେଜ ରେ ଯିଏ ଟପର ହୁଏ ତାକୁ ପ୍ରାଇଜ ବି ମିଳେ ଏମିତି ଆଉ।
ଆଚ୍ଛା ବଢିଆ ସେ ଆପଣ ତାହେଲେ ପାଳିଥିଲେ ରଜ ପର୍ବକୁ।
ହଁ।
ଆଛା ଆପଣଙ୍କ ଘରେ-ଏ-ଏ ଆମ ଆଡେ ବି ସେମିତି-ଇ-ଇ ଆମ ମନ୍ଦିର ପାଖରେ ଆମର ବଡ ଜାଗା ଯେହେତୁ ଅଛି ବହୁତ ସାରା ଦୋଳି ଗୋଟେ ଛୋଟ-ଅ-ଅ ଛୋଟ ଛୁଆଙ୍କର ଯୋଉ ଜାଣିଥିବେ ଜପିଙ୍ଗ ଦୋଳି ହଉ ବେଲୁନ ଦୋଳି ଚକ୍ରି ଦୋଳି ଏମତି। ଛୋଟ ମୋଟ ଦୋଳି ପଡିଥିଲା। ତାପରେ ବି ପୁଚି, କବାଡି ଏମ ଦି ମ୍ୟୁଜିକ ଚେୟାର ଛୋ ଛୁଆ ମାନେ ସବୁ ଖେଳନ୍ତି। ଆ ରା ଏଥିରେ ନାଚ ଗୀତ ପ୍ରୋଗ୍ରାମ ବି ଥିଲା ଉଁ-ଉ-ଉ ଏମିତି-ଇ-ଇ ବହୁତ ସାରା ପ୍ରୋଗ୍ରାମ ଥାଏ ବହୁତ ମଜା ମସ୍ତି କରିଥିଲୁ ସାଙ୍ଗ ମାନେ ସବୁ ଏକାଠି ହେଇକି। ରଜ ପାନ ଦୋକାନ ସେଇଠି ପଡିଥିଲା ତ ମିଠା ପାନ ସମସ୍ ତ ରଜପାନ ଖାଇକି ବୁଲିଥାନ୍ତୁ। ତ ବହୁତ ଭଲ ଲାଗିଥିଲା।
ହ ଆପଣଙ୍କ ଆଡେ ଖୁଦରୁକୁଣୀ ହୁଏ?
ହଁ ଆମ ଆଡେ ତ ବହୁତ ସାରା ଜାଣିଥିବେ ତ ଝିଅ ମାନଙ୍କର ପର୍ବ ଖୁଦୁରୁକୁୁଣୀ ଆଉ ଗୋଟେ ଅଛି କୁଆର ପୂର୍ଣ୍ଣିମା ତ ଖୁଦୁରୁକୁୁଣି ବହୁତ ବଢିଆ ସେ ଆମେ ପାଳନ କରୁ ଯେ-ଏ-ଏ ଆମେ-ଏ-ଏ ଖୁଦୁରୁକୁୁଣୀ ଯୋଉ ଠାକୁର ଯୋଉଠି ରୁହନ୍ତି ମାନେ ଯୋଉ ଜାଗା ଆମେ ସେଇଆକୁ ସକାଳେ ଉଠିକି ପା ପୋଛା କରୁ ଆମ୍ବ ତରାଣି ଆଣିଥିବେ ଆଉ ପତକା ତେ ରୁମକୁ ପୁରା ସଜେଇକି-ଇ-ଇ-ଇ ମାନେ ଠାକୁରଙ୍କ ଜାଗାକୁ ଯେମିତି ମ କାଗଜରେ ବି ତିଆରି କରା ଏ ଯେ କୁଞ୍ଚୁ କୁଞ୍ଚୁ କରିକି ଫୁଲ ସେମିତି କରି କି ସେ ଯେ ଜାଗାକୁ ଶାଢିରେ କୁଞ୍ଚ କରିକି ସଜେଇଥାଉ। ତ ଠା ଠାକୁର ଙ୍କ ଜାଗା ଟା ବି ବଢିଆ ସେ ସଜେଇକି ମାଇକି ଫାଇକ୍ ବଜେଇକି ଭଲସେ କରୁ। ତାପରେ ଠାକୁରଙ୍କ ସ୍ଥାପନ କରିକି ଯାଉ ପୋଖରି କି ଗାଧେଇ। ପୋଖରି ଠିଏ ଟି ବାର୍ଲୁଙ୍ଗା ପୂଜା ହୁଏ ଆମର ସେଠି ଧାନ ବାଳୁ ବାଲୁ ଙ୍ଗା ଶାଗ ଗଛ ଅଛି ନା କଣ ଏଇ ଧାନ ଗଛ ଭଳିଆ ସେ ଗଛଟା ଆ ନ୍ତା ଆସ ସେଇ ଧାନ ଗଛରେ ଗଣ୍ଠି ପଡେ ସାତଟା ତା ପରେ ସେଠିମାନେ ଏମତି ପୋଖରୀ ସେଠୁ ମାଟି ଆଣିକି ଦେ ଦେଉଳ ଭଳିଆ କରିକି ସେଠି ପୂଜା କରାଯାଏ। ସେଠୁ ପୂଜା କରିକି ଆସିକି ମା ଖୁଦୁରୁକୁଣୀଙ୍କୁ ପୂଜା କରୁ।
ଆଛା।
ହା ତା ପରେ ପୂଜା ସାରିକି ଅ ଅରୁଆ ଭାତ ସାଙ୍ଗମାନେ ସମସ୍ତେ ଶାଗ ଯାହା ତଥାବି ସବୁ କରିଥିବୁ ସାଙ୍ଗ ହେଇକି ଖାଇସାରିକି ସନ୍ଧ୍ୟାବେଳେ ପୁଣି ରା ଘରେ ଯାଇଙ୍କି ଖୁଦୁରୁକୁଣୀ ପୂଜା କରୁ ମାନେ ମା ମଙ୍ଗଳାଙ୍କର ଜାଣିଥିବେ ଯୋଉ ଦାଣ୍ଡରେ ପଣା ଦିଆ ଯେ ଯେମତି ସେମତି ଆମର ରାସ୍ତା ସେଇ ଠାକୁରଙ୍କ ସାମ୍ନରେ ସେମତି ପଣା ଦେଇଥାଉ ରାତିରେ ବଢିଆ ସେ ହୁଏ ଝୁଣା ଦୀପ ଦିଆ ହେଇକି
ହ ହଁ ଭଲସେ ତାହେଲେ ହୁଏ ଆଉ।
ହୁଁ ବହୁତ ଭଲ ଲାଗେ ସବୁ ସାଙ୍ଗମାନେ ଯେତେବେଳେ ଏକାଠି ହେଇଥାଉ ନାଚ ଗୀତ ବି ପୂଜା ସ ଗଲା ପରେ ଆମେ ଘରେଥାଉ। ଝିଅମାନ ତ ଏକାଠି ହେଲେ ଜାଣିଥିବେ ସାହିରେ ବି ଲୋକମାନେ ଆସିକି ବସନ୍ତି ଦେଖନ୍ତି। ଏହି ବହି ପଢ଼ାଯାଏ ଖୁଦୁରୁକୁଣୀ ବହି ଯେତେବେଳେ ସମସ୍ତେ ଶୁଣନ୍ତି, ସେ ଲୋକମାନେ ବି ସାହାଯ୍ୟ କରନ୍ତି। ଏଇ ବର୍ଷସାରା ତ ଆଉ ଟିକେ ବଢିଆ ସେ ହୁଏ।
ଆଛା ଆପଣଙ୍କ ଆଡେ ପାଗ ଏବେ କେମିତିକା ଅଛି?
ପାଗ ତ ସକାଳୁ ବର୍ଷା ବହୁତ ଜୋର ହଉଛି, ଏବେ ଯାଏ ବି ଛାଡିନି ତ ବର୍ଷା ଲାଗି ରହୁଛି। ରହିଛି।
ଆଛା।
ଆପଣବି କଣ ପଢୁଛନ୍ତି ହଁ ଭଲ ଅଛି।
ମୁଁ ଏବେ ପ୍ଲସଥ୍ରୀ ମୋର ସେକେଣ୍ଡଇୟର ହେଲା ପାଠ ପଢା ଚାଲିଛି ଆହୁରି ଦି ଏ ବର୍ଷ ବି ପଢିବି ତ କଲେଜ ଯାଉଛି, ଏବେ ପାଠପଢା ଚାଲିଛି ଆଉ। ଏବେ ଏବେ ବି ଏକ୍ଜାମ ଅଛି।
ହୁଁ ହୁଁ ଏକ୍ଜାମ ପାଇଁ ପ୍ରିପେୟାର ହେଲେଣି ନା ନାହିଁ?
ହଁ ପାଠପଢା ଚାଲିଛି ପଢୁଛୁ ତ ଦେଖିବା ଭଗବାନଙ୍କ ଉପରେ ଯାହା ପରୀକ୍ଷାରେ ପଢିବ ଲେଖିବୁ।
ହୁଁ ହୁଁ ଆଉ ଆଗକୁ କଣ ପ୍ଲାନିଂ ଅଛି।
ଆଗକୁ ବିଗତ ପାଠପଢା ଚାଲିଛି ପାଠପଢା ସରିଲେ ଲେଖି
ପ୍ଲସ ଥ୍ରୀ ପରେ ମ୍ୟାରେଜ କରି ନେବେ ନା କିଛି କରିବେ
ନା ନାଇଁ ନାଇଁ ମ୍ୟାରେଜ ତ ଅବିକା କରିନି କିଛି କରିବା ପାଇଁ ଇଚ୍ଛା ଅଛି। ଆଉ କିଛି ଟ୍ରାଏ କରୁଛି, ବି ଦେଖ ଦେଖିବା କଣ ହଉଛି ତାପରେ ମ୍ୟାରେଜ କଥା ଅଛି।
ଆଁ ହ ଭଲ ଆଉ।
ଏବେ ଆପଣ କଣ କରୁଛନ୍ତି ପାଠ ପଢ଼ା ସରିଲାଣି ଆପଣଙ୍କର?
ମୋର ଏ ପ୍ଲସ୍ ଟୁ ସରିଲା ପ୍ଲସ୍ ଥ୍ରୀ ଆଡମିଶନ୍ କରିବି
ଆଚ୍ଛା ଆଚ୍ଛା ଆପଣ ଗାଁ ରେ ପଢ଼ନ୍ତି ନା ଗାଁ ର ବହୁତ ଦୂରରେ ଆପଣଙ୍କ କଲେଜ
ଆମ ଆମ ଗାଁରେ ସ୍କୁଲ କଲେଜ ସବୁ ସୁବିଧା ଅଛି।
ଭଲ କଥା।
ହଁ।
ଆପଣଙ୍କୁ କିଛି ଅସୁବିଧା ହଉନଥିବ ପାଠ ପଢ଼ିବାରେ ତାହେଲେ
ନାଇଁ
ଆଚ୍ଛା।
ପାଖରେ ଗାଁ ଗାଁରେ ସ୍କୁଲ କଲେଜ ଆଉ
ଆଚ୍ଛା।
ହୁଁ।
କେତେ ବେଳକୁ ଯାଆନ୍ତି, କ୍ଲାସ କରନ୍ତି।
ହଁ ରେଗୁଲାର୍ ଯାଏ।
ଏବେ ଷ୍ଟାର୍ଟ ହେଲା ନା ପ୍ଲସ୍ ଥ୍ରି ଫାଷ୍ଟ ଇୟର ନା?
ହଁ।
ଆଚ୍ଛା ଆଉ ମନ ଲାଗେ ପାଠ ପଢ଼ା ବାବା କଣ କରନ୍ତି?
କଣ କହିଲେ?
ହେଲେ ବାପା କଣ କରନ୍ତି?
ବାବା କାମ କରନ୍ତି।
ଆଚ୍ଛା।
ହୁଁ।
କଣ ଖାଇଥିଲେ?
ଖାଇଥିଲି ଭାତ, ଡାଳି ଆଉ ବେସନ ତରକାରୀ, ପାମ୍ପଡ।
ଆଚ୍ଛା।
ହଁ। ଆଉ କଣ କୁହନ୍ତୁ?
ଓ। ଆପଣ କୁମାର ପୂର୍ଣ୍ଣିମା କରନ୍ତି ଜହ୍ନି
ହଁ ଘରେ।
ଉଁ ହଁ କେମିତି ପାଳନ୍ତି ଆପଣଙ୍କ ଆଡ଼େ?
ଆମର ଏଠି ମାସିକିଆ ଅଛି ଆଉ ସାତ ଦିନିଆ ବି ଅଛି। ଆମ ଏଇଠି ଘର ପାଖରେ ସବୁ ମାନେ ଦିଦି ହେରିକା ହେବେ। ଆଉ ମୋଠୁ ବି ସାନ ହେବେ ସେ ଆମେ ମିଶିକି ଜହ୍ନି ଓଷା ଓଷା କରୁ। ଆଉ ସବୁବେଳେ ସବୁଦିନ ସାତଦିନିଆ ଯେହେତୁ ଆମେ ଘରୁ ସବୁଦିନ ଆଉ ସନ୍ଧ୍ୟା ବେଳକୁ ଚଉଁରା ଲିପିକି ଜହ୍ନି ଫୁଲ ତ ଆମେ ଛିଣ୍ଡେଇ ଛିଣ୍ଡେଇବୁନି ମାନେ ଯାହାକୁ କହୁ ସେ ଆଣିକି ଦିଏ ଆଉ ଠାକୁରଙ୍କୁ
ହୁଁ। ଆଣିକି ଚଉଁରାରେ ରଖୁ ବହି ବି ପୂଜା ହୁଏ। ବହି ବି ରଖୁ ଆଉ ଓ ମୁଁ ଯଉ ହଁ ଚଉଁରା ଲିପିକି କଳସୀ ବସଉ। ଆଉ କଳସୀରେ ପାଣି ଦଉ ତା ତାପରେ ଠାକୁରଙ୍କୁ ଠାକୁର ଚଉରା ପାଖରେ ଫୁଲ ଧୋଉ ତାପରେ କଳସୀରେ ପାଣି ଢାଳିକି ନଡ଼ିଆ ନଡ଼ିଆ ବସାଇଥାଉ ଯେହେତୁ ସେଥିରେ ବି ହେ ଚନ୍ଦନ ଲଗେଇ ଦଉ ତାପରେ ଏମତି ସମସ୍ତେ ଆସନ୍ତି ଆଉ ବହି ବୋଲା ହୁଏ ତାପରେ ଅର୍ଘ୍ୟ ଦିଆ ହୁଏ। ହୁଏ। ତାପରେ ଠାକୁରଙ୍କୁ ଭୋଗ କରା ଯାଇକି ଯେହେତୁ ଭୋଗ ଆମେ ଖାଇବୁନି ଛୁଆ ମାନଙ୍କୁ ଦେଇଦଉ ଆଉ ଏମିତି ସାତ ଦିନ ଏମିତି ସାତ ଦିନ ହେଇ ସାରିଲା ପରେ ତାପରେ ଯୋଉ ଦିନ ମେନ୍ କୁମାର ପୂର୍ଣ୍ଣିମା ସେଦିନ ଆମେ ସମସ୍ତେ ସାଢି ପିନ୍ଧୁ। ତାପରେ ଏମତି ଲେଟ ରେ ପୂଜା କରୁ ଯେମିତି ସବୁବେଳେ ପୂଜା ହୁଏ ତାଠୁ ଟିକେ ଟିକେ ଭଲସେ ପୂଜା ହେଇଥାଏ ତାପରେ ପୂଜେଇ ସାରିଲା ପରେ ସବୁ ଚାନ୍ଦ ବି ଇଏ ତିଆରି କରିକି ନେଇଥାଉ ଚାନ୍ଦ ଆଉ ଓ ଦୀପ ଏମିତି ସବୁ ନେଇକିଇ ଯାଇଥାଉ ପୋଖରୀକୁ। ସେଠି ସମସ୍ତେ ମିଶିକି ଫାଷ୍ଟ ଚାନ୍ଦ ପୂଜା କରୁ ତାପରେ ଚାନ୍ଦ ପୂଜା କରି ସାରିଲା ପରେ ଚାନ୍ଦକୁ ଭେଇକି ସେଠି କଳସ ବୁଡେଇକି ଟେ ଗାଧେଇକି ଆସିଥାଉ ତା ରେ ସମସ୍ତଙ୍କୁ ଏମିତି ଡ୍ରେସ ଚେଞ୍ଜ କରିକି କି ସମସ୍ତଙ୍କୁ ଭୋଗ ଦଉ ତାପରେ ଘରକୁ ଯାଉ ଆଉ।
ହଁ ହଉ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଆପଣ ଯାହା ଏବେ କଣ କରନ୍ତୁ। ରଖୁଛି।
ହ ଠିକ ଅଛି।